ହ୍ୟାଲୋ
ଓ ଆପଣ କରୁଛନ୍ତି କି ମୁଁ ଭାବିଲି କି କି ଆଉ କିଏ କରିଦେଲେ ମତେ ଏଇନା
ନାଇଁ ନାଇଁ ଧୀତାଞ୍ଜଳି ପାତ୍ର ମୋର ଆଉ ଗୋଟେ ନା
ଆଜ୍ଞା ମୁଁ ଜାଣି ପାରିଲି କିନ୍ତୁ ଆପଣ ଓଡିଆକୁ ଇଂରାଜୀରେ ପଢି ପାରିଲେ
ହଁ ମୁଁ ଟିକେ ଏ ଭିତରେ ଗୋଟେ ମିନିଟ୍ ପାଇଁକି ମୁଁ ଇଣ୍ଟେଲିଜେଣ୍ଟ ହେଇଯାଇଥିଲ ମାନେ ମୁଁ ସର୍ବଜ୍ଞାନୀ ହେଇଯାଇଥିଲି ମୁଁ ବୁଝିଗଲି ତୁମର ଟିକେ କଷ୍ଟ ଲାଗିଲା କିନ୍ତୁ ବୁଝିଗଲି
ବହୁତ ବଢିଆ ମୁଁ ଆପଣଙ୍କୁ
ପଠେଇଆକୁ ଯାଉଥିଲି ଆପଣଙ୍କୁ କଲ୍ କରିଦେଲେ ମତେ
ହଁ ମୁଁ ଆପଣ ମୁଁ ଚାହିଁଲିିନି ମୋର ଗୋଟେ ବନ୍ଧୁ ଏତେ କଷ୍ଟ କରନ୍ତୁ ଆପଣଙ୍କର କଷ୍ଟକୁ ମୁଁ ହାଲୁକା କରୁଥିଲି
ଆଛା ବହୁତ ଭଲ କଥା କଲେ ଆପଣ
ହୁ ହୁଁ ହୁଁ ଆଜ୍ଞା ଆଜ୍ଞା
ହଉ ଆମେ ଏମିତି ଅ ସବୁଦିନ ରାତିରେ ଆପଣ ମତେ କଲ୍ କରିବେ କାହିଁକି ନା ମୁଁ ଆପଣଙ୍କୁ ଟିକେ ମନେ ପକଉଛି ରାତିରେ
ଓହୋ ଏମିତି କଥା କି
ଆଜ୍ଞା ଆ ଆରେ ମୁଁ ଦିନ ବଳିଆ ଟିକେ ବ୍ୟସ୍ତ ରହୁଛି ତ କଥା ହେଇପାରୁନି ଆ ରାତି ବେଳା ହିଁ ମୁଁ ପୁରା ମାନେ ଏଇନା ମୋ ପାଖରେ କିଛି କାମ ନାହିଁ ମୁଁ ଖାଲି ଟାରେ ଶୋଇକି ଆପଣଙ୍କ ସହିତ କଥା ହଉଛି
ହଁ ମୋର ବି ସେଇଆ ତ ଆମେ ରାତିରେ କଥା ହବା ମୋର ବି ଆପଣଙ୍କ ଭଳିଆ ଆପ ଆମେ ତ ଠିକ୍ ଚାରି ଦିନ ହେଲାଣି ରାତି ତିରେ ହିଁ ଗପୁଛେ ଭିଡ଼ିଓ କଲେ କେବେ କେବେ ନର୍ମାଲ କଲେ ଆମର ତ ରାଆ ଚାଲି ଚାଲିଛି ଆମର
ଆଜ୍ଞା ଠିକ କଥା କହୁଛନ୍ତି ଆପଣ ଆମର ରାତିରେ ହିଁ ସବୁ କଥା କହିଚଲୁଛି ଆଉ ଆମେ କାହିଁକି ରାତିରେ ନକଥା ହବା ଦିନ ବେଳେ ତ ଆମ ଦି ଜଣଙ୍କର ହିଁ ଉଠୁଛେ ଡେରିରେ ତାପରେ ଯାଉଛେ ସାଙ୍ଗେ ସାଙ୍ଗେ ବାହାରିକି କଲେଜେ ତାପରେ ଫୁଣି ଆସିଲା ପରେ ତ କଲେଜ ରୁ ଫୁଣି ଆପଣ ଶୋଇପଡୁଛନ୍ତି ମୁଁ ବି ଟିକେ ଶୋଇ ପଡିକି ଫୁଣି ଉଠିକି ଫୁଣି ଯାଉଛି କମ୍ପ୍ୟୁଟର କ୍ଲାସ ରେ
ହଁ ସେଇ ଭାରି ବ୍ୟସ୍ତମୟ ଜୀବନଟା ଆମର ମୁଁ ୟା ଭିତରେ ଏ ଏଇଇ ଏଗାରଟା ପରେ ସାଢେ ଏଗାରଟା ଭିତ ସାଢେ ଏଗାରଟା ବେଳଠୁ ମୋର ଗୋଟେ ପୁରୁଷ ମିତ୍ର ସିନୁ ନାମକ ସହିତ ଦିଜଣ ଦିଥର ଆ ବୈଦୁରିଆ ନାମକ ପୁରୁଷ ମିତ୍ର ସହିତ ଦିଥର ସ୍ନେହା ନାମକ ଏକ ମହିଳା ମିତ୍ର ସହିତ ଥରେ ତମ ସହିତ ଥରେ ଏତିକି ଗପି ଗପି ମୋ ତଣ୍ଟିର ପରଦା ଛିଡିବାକୁ ବସିଲାଣି
ହଁ ଆପଣ ତ ଏତିକି କହୁଛନ୍ତି ମୋର ତ ଆଜି ମାନେ ତଣ୍ଟିଟା ଟିକେ ଖରାପ ଅଛି ମୁଁ ଆଜି କାହା ସହିତ ଗପିଛି କହିଲେ? ମୁଁ ଆଜି ଆମର ଅ ମୋର ଗୋଟେ ମହିଳା ମିତ୍ର ଅଛନ୍ତି ତନୁ ତାଙ୍କ ସହିତ ଦୁଇଥର ତାପରେ ମୋର ଅଛନ୍ତି ମହିଳା ମି ତ୍ର ମାନେ ପୁରୁଷ ମିତ୍ର ସିନୁ ତାଙ୍କ ସହିତ ଦୁଇଥର ଚାରିଥର ଆଉ ମୋର ଗୋଟେ ମହିଳା ମିତ୍ର ସ୍ନେହଁ, ତାଙ୍କ ସହିତ ପାଞ୍ଚ ଥର ଆଉ ଏପଟ ଏବେ ଆପଣଙ୍କ ସହିତ ଛଅ ଥର।
ଏଇଟା ମୁଁ ଆପଣଙ୍କୁ ଯଉ କହିଲି ସେଟା ରାତି ସାଢ଼େ ଏଗାରଟା ପର କଥା କହିଲି ଆଉ ସାଢ଼େ ଏଗାରଟା ପୂର୍ବରୁ ମୁଁ ଯେତିକି ସବୁ ଅଜଣା ଲୋକଙ୍କ ସହିତ ଗପିଛି।
ଓହୋ ମୁଁ ଅଜଣା ଲୋକଙ୍କୁ କରିନି କିଛି।
ଅଜଣା ଲୋକଙ୍କ କୁ ମୁଁ ସନ୍ଧ୍ୟାବେଳେ କରିଦେଲି ଆଉ ନିଜ ଲୋକଙ୍କୁ ମୁଁ ରାତିରେ କଲି କାହିଁକିନା ମୁଁ ନିଜ ଲୋକଙ୍କ ସ ତ ରାତିରେ କଥା ହେଇପାରିବି ଅଜଣା ଲୋକଙ୍କ ସହିତ ରାତିରେ ତ କଥା ହେଇପାରିବିନି। ଏତିପାଇଁ ତାଙ୍କ କାମ ମୁଁ ଟିକେ ଜଲ୍ଦି ସାରିଦେଲି।
ଆଜ୍ଞା ଆରେ ମୁଁ ଆଜି ଆଜି ସନ୍ଧ୍ୟା ବେଳେ କରିଥାନ୍ତି ଯାହା କିନ୍ତୁ ମୁଁ ଆଜି ସନ୍ଧ୍ୟା ବେଳେ ଯାଇଥିଲି ମୋର ଗୋଟେ ମହିଳା ମିତ୍ର ତନୁ ତାଙ୍କୁ ଆଜି ସେ ଥିଲା ଖାଇବାକୁ ଦଉଥିଲେ ତ ଆମେ ଯାଇଥିଲୁ। ମୁଁ ତ ଫାଷ୍ଟ ମାନେ ବାହାର ଜିନିଷ ଖାଉ ନାହିଁ କିନ୍ତୁ ମୁଁ ଗଲି ସାଙ୍ଗକୁ ଏକା ତ ଛାଡି ପାରିବି ନାହିଁ ତ ମତେ ଯିବାକୁ ପଡିଲା। ବାଧ୍ୟତା ମୁଳଫତ। ତାପରେ ଗଲି ଏକା ତ ଏତେ ଦୂର କଷ୍ଟ କରିକି ଯାଇଛି ଟିକେ ଖାଇବିନି ତ ଟିକେ ଖାଇ ଦେଇଛି ଆଉ।
ଅ ମତେ ଲାଗୁଥିଲା ଆପଣ ଯେତେବେଳେ ସ୍ନାପ ଦେଇଥିଲେ ସ୍ନାପ ସେତେବେଳେ ମୋତେ ଲାଗୁଥିଲା କି ଆପଣ ଅଲରେଡ଼ି ଗଲେ ଆପଣଙ୍କ ପେଟକୁ ସବୁ ପଳେଇ ଗଲାଣି। ମତେ ଜଣା ସରିଥିଲା ସେତେବେଳୁ।
ଆରେ ନାଇଁ ମୁଁ ଟିକେ ପ୍ରୋଟିନ ଜିନିଷ ଖାଇଲି ଯେମିତି କି ଚି ଚିକେନ ଲଲିପପ ଦେଇଥିଲେ ତ ଚିକେନ ଟା ଖାଇଲି ଚିକେନ୍ ଟା ତ ପ୍ରୋଟିନ ନା ଆମରଚିକେନ ଟା ଖାଇଲି।
ଆଁ ଯଉ ଚିକେନଟା ଛଣା ହେଇଥିଲା ତେଲଟା କଣ ଚିପୁଡ଼ି ଦେଲେ?
ନା ମୁଁ ତେଲ ଉପରୁ ପରଦା ଛିଡେଇ ଦେଇକି ଖାଲି ଚିକେନ ଗୁଡାକ ଖାଇଦେଲି।
ଆ ସେଇଟା କିନ୍ତୁ ଯାଇଛି ନା ଏକା କଥା।
ଆ ସିଏ ଚଳିବ ତାପରେ ମୁଁ ଖାଇଲି ଯୋଉ ଚାଉମିନ ରୁ ଆଉ ତ ଆମର ମହିଳା ମିତ୍ର ଖାଇଲେ ମୁଁ ଟିକେ କମ ଖାଇଲି କିନ୍ତୁ ଖାଇଲି ଆଉ।
ଆଚ୍ଛା ମାନେ ଆପଣଙ୍କ ମହିଳା ମିତ୍ରଙ୍କୁ କଣ ପ୍ରମୋସନ୍ ଆସିଥିଲା ନା କଣ?
ହଁ ତାଙ୍କୁ ଆସିଥିଲା କି ଭିଡିଓ କରିବେ ମାନେ କିଛି ପଇସା ମିଳିବନି ଖାଲି ଖାଇବେ ଭିଡିଓ କରି ଏତିକି ହେଇଥିଲା।
ଆଚ୍ଛା ଆଚ୍ଛା ଆମ ଭଳିଆ ପ୍ରାଣୀ ମାନଙ୍କୁ ସେମିତିଆ ଦରକାର ଖାଇବ ପଳେଇବ। ପଇସା ଫଇସା ରଖ ତୁମର ଆମକୁ ଖାଇବାକୁ ଦେଇଦିଅ ଟିକେ।
କିନ୍ତୁ ସେତିକି ଖାଇବା ପାଇଁ ଆମକୁ ଯିବାକୁ ପଡିଲା ଦୁଇଶହ ଟଙ୍କା ଖର୍ଚ୍ଚ ଯିବା ଆସିବା କରିବାକୁ ପଡିଲା। ଆଉ ଖାଇବା ମିଳିଲା ଆମକୁ ଦେଢଶହ ଟଙ୍କାର।
ଏଇଟା ତ ଲସ୍ ହେଇଗଲା।
ଆଜ୍ଞା ୟା ପୂର୍ବଥରକ ଯୋଉ ଯାଇଥିଲୁ ଆମ ମିତ୍ର ଯୋଉ କରିଥିଲେ ଗୋଟେ ଭିଡିଓ ସେଥିରେ ଫାଇଦା ଥିଲା ସେଥିରେ ଆମକୁ ଦେଇଥିଲେ ନଅ ଗୋଟି ଡ୍ରିଙ୍କ ମାନେ ଯୋଉ ପିଇବାକୁ। ଯଉଟା କିଇ ସବୁତକ ସତୁରି ଟଙ୍କା ଲେଖେଥିଲା ନାଇଁ ନାଇଁ ନବେ ଟଙ୍କା ଲେଖାଏ ଥିଲା। ନ ସାତ ନୂଆ ବୟ ସାତ ନୂଆ ତେଷଠି ଶହେ ଛଅଶହ ତିରିଶ ଟଙ୍କାର ସେ ଖର୍ଚ୍ଚ କରିଥିଲେ। ଆଉ ଗୋଟେ ପାସ୍ତା ବି ଦେଇଥିଲେ ଶହେ କେତେ ଟଙ୍କାର।
ଆଚ୍ଛା ଆଚ୍ଛା ଭଲ ତାହେଲେ।
ଆଜ୍ଞା ସେଥିରେ ଆମେ ଖର୍ଚ୍ଚ ଯାହାବି କରିିଥିଲେ ଆମର ତନୁ ଅ ମ୍ୟାଡାମ ଯିବା ଆସିବାରେ ସେଥିରେ ମାନେ ସେତିକି ଖର୍ଚ୍ଚ ହେଇଥିଲା। କିନ୍ତୁ କଣ ଆମର ଖାଇବା ତ ଉଠିଲା ନା।
ଆଜ୍ଞା।
କିନ୍ତୁ ଆଜି କିନ୍ତୁ ଲସ୍ ହେଲା ମତେ ତ ଲାଗିଲା ଲସ୍ ହିଁ ଆଉ ତା ବାଦ ଆମେ କଣ କଲୁ ଆଜି କମ୍ପ୍ୟୁଟର କ୍ଲାସ ଗଲୁ ନାହିଁ। ଏଇ ସବୁ ଚକର ରେ ଲେଟ୍ ହେଇଗଲା।
ଆପଣ ତ ଆଉ ଗୋଟେ ବଡ ଲସ୍ କରିଦେଲେ। ଆପଣ ଯୋଉଥିପାଇଁ ପଇସା ଦଉଛନ୍ତି ସେଇଟାକୁ ହିଁ କ୍ୟାନସେଲ୍ କରିଦେଲେ।
ଆଜ୍ଞା ଆଉ ମୋ ଘରେ ସେଟା ଜାଣିଲେ ମତେ ତ ମାରିଦେବେ। ସେଥିପାଇଁ ମୁଁ କଅଁ କଲି ନା ମୁଁ ତନୁଙ୍କ ଘରେ ରହିଗଲି। ତାପରେ ଠିକ୍ ଯେତେବେଳେ ମୋର ସମୟ ଘରକୁ ଆସିବାର କମ୍ପ୍ୟୁଟର କ୍ଲାସ ରୁ ସେଇ ଟାଇମ ରେ ଘରକୁ ଆସିଲି।
ମାନେ ଆପଣ ଗୋଟିଏ ବିଲ୍ଡିଂର ଟଉପର ଫ୍ଲୋରରେ ରହିଯାଉଛନ୍ତି ଆଉ ଜାଣିପାରୁନାହାନ୍ତି କି ୱାହ ୱାହ ୱାହ ୱାହ।
ଆମର ଆମର ଘରର ବାଲକୁନି ଟା କବାଟ ଟା ବନ୍ଦ କରିଦିଅନ୍ତି ଘର ଲୋକ। ବାଲକୁନିରୁ ଆମର ଦେଖାଯିବ କିଏ ଆସିଲା କଣ ନାଇ କିନ୍ତୁ ବାଲକୁନି କବାଟ ଟା ସନ୍ଧ୍ୟାବେଳେ ବନ୍ଦ କରିଦିଅନ୍ତି ମଶା ଆସିଯିବ ବୋଲି। ତ ସେମାନେ ବନ୍ଦ କରିଦେଇଥିଲେ ଆଉ ମୁଁ ସେ ସମୟରେ ଲୁଚି ଲୁ ଚି ଛପି ଛପି ତନୁଙ୍କର ମୋର ଦେଖିଲୁ ଆମ ଫ୍ଲୋର ରେ ସମସ୍ତଙ୍କ କବାଟ ବନ୍ଦ ଅଛି। ତାପରେ ଲୁଚି ଛପି ଲୁଚି ଛପି ତା ଉପର ଫ୍ଲୋର କୁ ଗଲୁ ସେଠି ବି ଦେଖିଲୁ ସମସ୍ତଙ୍କର ବନ୍ଦ ଅଛି। ତା ଉପରକୁ ତାପରେ ଛପି ଛପି ପଳେଇଲୁ ତାପରେ ଜଲ୍ଦି ତାଲା ଖୋଲିଦେଲେ ତନୁ ମ୍ୟାଡାମ ମୁଁ ଘରେ ତାଙ୍କର ଲୁଚି ଗଲି।
ୱା ଭଲ କାମ କରୁଚ଼ନ୍ତି ସାବାସ୍।
ତାପରେ ଶୁଣୁନାହାନ୍ତି ଆପଣ ତାଙ୍କ ସହିତ ମୁଁ ସିଏ କହିଲେ ମୋ ସହିତ ଟିକେ ଗୋଟେ ଅ ମାନେ କଲରେ କଥା ହେଇଯାଅ ମୁଁ କହିଲି ହଉ ଠିକ୍ ଅଛି ତମେ ମତେ କଲ୍ କର ମାନେ ସେଇଠି ପାଖରେ ବସିଲେ। କିନ୍ତୁ କହିଲେ କଲ ରେ କଥା ହେବେ ତାଙ୍କର ଟିକେ ଭାରି ଇଚ୍ଛା ସେମିତି କଲରେ କଥା ହେବାକୁ ତ ମୁଁ ତାପରେ ମୁ ଆମେ ଗୋଟିଏ ମାନେ ଗୋଟିଏ ଜାଗାରେ ବସିକି ମୁଁ ଖଟ ଉପରେ ଶୋଇଚି ସେ ସେଇ ଘରେ ଚେୟାର ଉପରେ ବସିକି ମୋ ସହିତ କଥା ହଉଛନ୍ତି ଧୀରେ ଧୀରେ। ମାନେ କଣ ଆଉ କହିବି ଆମକୁ ଜଣକୁ ଯିବାର ଥିଲା ବାଲକୁନି। କିନ୍ତୁ ଆମେ ଦି ଜଣ ଏତେ ଅଳସୁଆ ସେଇଠି ବସି ବସି କଥା ହେଇଗଲୁ।
କଣ ଯେ କହୁଛନ୍ତି ଆପଣ କଣ କହିବି ଆପଣଙ୍କୁ ଆଉ ନା ଆପଣ ତ ଗ ଆପଣ ତ କମାଲ ହି କରିଦଉଚନ୍ତି।
ଆଜ୍ଞା ମାନେ ଆମର ଯେତିକି ମାନେ ବୁଦ୍ଧି ଅଛି ନା ସେ ବୁଦ୍ଧି ଯଦି ଆମେ ନେଇକି ବିକ୍ରି କରିବୁ ତାହେଲେ ଆଜି ଆମ ମାନେ ଧନୀ ହେଇଥାନ୍ତୁ। ଲକ୍ଷପତି ହେଇଥାନ୍ତୁ।
ଖାଲି ଆମ ବୁଦ୍ଧି କେହି କିଣିବାକୁ ଚାହୁଁନାହାନ୍ତି ସେଇଟା ଅଲଗା କଥା।
ଆ ସେଇ ତ ଟିକେ ମାନେ କୋଡଶ ବାହରେ ଜିନିଷ।
ହଁ ସେଇଟା ଟିକେ ଅଧିକା ବ୍ୟକ୍ତିଗତ ହେଇଗଲା।
ବ୍ୟକ୍ତିଗତ ଟିକେ ମୁଁ ପଳାଏ ସବୁବେଳେ ଆଉ
ହଁ ଆଉ ଆପଣ ଖାଇଲେ କଣ ରାତିରେ ତ କହିଲେନି।
ମୋର ସେତିକି ଖାଇଥିଲି ସେତିକି ହିଁ ମୋର ଖାଇବା ଆଉ ଘରେ ଆସିକି ଖାଲି ଦିଟା ଅଣ୍ଡା ସିଜା ଖାଇଲି।
ଓହୋ ମୋତେ ଲାଗିଲା ଆପଣ ଘରକୁ ଆସିକି ପୁଣି କାକୁଡି ଖାଇଲେ ବୋଲି।
ଓହୋ ଆପଣ ମତେ ମନେ ପକେଇଦେଲେ କାକୁଡି ଟା ଆଉ ଟିକେ ପରେ ଖାଇବେ ଆଉ ପଟରେ ଟିକେ ଲାଗୁଛି ଯେହେତୁ ଖାଇନି ଠିକ ରେ ଆଉ କଲେଜ ରୁ ଆସିକି ଟିକେ ଖାଇ ଦେଇେଇଥିଲି କିନ୍ତୁ ଯାହା ତ ଖାଇଚେ ଆମେ ଆଜି କଲେଜ ରେ ଆପଣ କୁହନ୍ତୁନି।
ହଁ ପୋଟଳ
ପଟଳଛି ଗନ୍ଧ ହେଲା ଆଉ ମୁ କଣ କହିବି ଆଉ
ଏ ସୂୁରଜ ପାଖୁ ଟ୍ରାସକ୍ରିପସନ୍ ପଳେଇ ଆଉଚନ୍ତି। ମମେ ତ ଆମେ ଆମେ ଅଲଗା କଣ କରପୁଥିଲେ ବୁଲିଚାଲି।
ହଁ ତାଙ୍କ ପାଖକୁ ଯଦି ଏଇଟା ପଳେଇଲା ତାହେଲେ ତ ଆମର ବ୍ୟାଣ୍ଡ ବଜେଇଦେବେ ସେ ସିଏ କଣ ଆମର ବ୍ୟାଣ୍ଡ ବଜେଇବେ ମ ସଡ।
ସେଇ ଆମେ ଏକଥା ପରେ କଥା ହବା ଏଟା ଆମର ବ୍ୟକ୍ତିଗତ ଭାବେ କ ଥା ଆମେ
ଆଜ୍ଞା ଏଇଟା ଆମର ବ୍ୟକ୍ତିଗତ କଥା ଏଇଟା କଥା ହବା ଠିକ୍‌ ନୁହଁ। ଆମେ ଏବେ ଆମେ ଟିକେ ଆମେ ଟିକେ ବିଚାର କରିବା କାହା ଉପରେ କହିଲେ? ଆମେ ବିଚାର କରିବା ମତେ ଗୋଟେ ମୁଇନା ବୁଢୀ ମାଙ୍କ ସହିତ କଥା ହଉଥିଲି ଠିକ୍ ଅଛି।
ଆଚ୍ଛା।
ସିଏ ମତେ କହିଲେ କି ଜାଆଁଳା ଛୁଆ କର ଭଲ ଆଜିକାଲି ଦୁନିଆରେ।
ଇଏ କି ବୁଢ଼ୀ ମା।
ସେ ବୁଢ଼ୀ ମାଙ୍କ ମୁଁ କହୁଛି ସେ ବୁଢୀ ମାଙ୍କ ନାମ କଣ ଗୋଟେ ସ୍ନେହା ଥିଲା ସିଏ
ଓହୋ ଓହୋ ମୁଁ ବୁଝିଗଲି ଆପଣ ତାହେଲେ ସେ ବୁଢ଼ୀ ବୁଢ଼ୀ ମା ଚାହୁଁଛନ୍ତି ଆଈ ହେବା ପାଇଁ କିି ଜାଆଁଳା ଛୁଆଙ୍କର
ଆଜ୍ଞା ଆଜ୍ଞା ସିଏ ମତେ କହିଲେ। କି ମୁଁ ନାତୁଣୀଙ୍କ ମୁହଁ ନାତି ନାତୁଣୀଙ୍କ ମୁହଁ ଦେଖିକି ହିଁ ଯିବି ଏଇ ଦୁନିଆରୁ ନହଲେ ମୁଁ ଯାଇପାରିବିନି।
ହଁ ଫୁଣି ଆସି ଭୂତ ହୋଇକି ଯଦି ଡରେଇବେ ଅସୁବିଧା ହେଇଯିବ।
ହଁ ପରା ବାକି ମୁଁ ତାଙ୍କୁ ବୁଝଉଥିଲି କି ଦେଖନ୍ତୁ ଜାଆଁଳା ଛୁଆ ହବା ଅପେକ୍ଷା ମାନେ ବଡ ଭାଇ ସାନ ଭାଇ ହ ବଡ ଭାଇ ସାନ ପୁଣି ଏମିତି ହବା ଭଲ କାହିଁକିନା ବଡ ସାନକୁ ସମ୍ଭାଳି ପାରିବ। କିନ୍ତୁ ଜାଆଁଳା ହେଲେ ଦି ଜଣଙ୍କୁ ଏକା ସାଙ୍ଗରେ କେମିତି ସମ୍ଭାଳିବା ଆମେ?
ଅ ଆପ ଆପଣ ସେଇ ଆଇଙ୍କୁ ଦେଇଦେବେ ସେ ଆଈ ଟିକେ ବେଶୀ ତାଙ୍କର ମା ମା ମାନେ ଚାଲୁଛି ନା ସେଥିପାଇଁ କି ସିଏ ସମ୍ଭାଳିବେ ଆଉ କଣ?
ହଁ ସେୟା ହିଁ କରିବାକୁ ପଡିବ। ହଁ ହଉ ମତେ ଟିକେ ନିଦ ଲାଗିଲଣିି ହଁ ମତେ ବି।